ହାଲୋ ଶୁଭୁଚି କ୍ଲିୟର୍ ତ?
ହଁ ଶଭୁଚି ତ।
ଆ କଣ କରୁଚ?
ଶୋଇଚି। ତମେ ତମେ? ଘରେ ସବୁ ଘରେ ସବୁ
ମୋ କଥା ଶୁଭୁଛି ନା ଶୁଭୁନି ତମକୁ?
ବୁଝିବା?
ଆଉ ତମେ ଚିହ୍ନିନ କି ମତେ ହୁଁ। ଉଁ।
କିଏ ତମେ? କୋଉଠୁ କହୁଚ? କୋଉଠୁ କହୁଛ? ଓ କୋଉ ସୁଙ୍ଗା ଏଟା କୋଉଠି?
ହେଡା ଯୋଉ ମସ୍କହାର ଭିତରେ ଗୋରି ବାରି ତଳକୁ
ସେ ଜାଣି ହୋଇ କର ହେଇଥିବ।
ହୁଁ। ଯିବ କି ବୁଲେଇ ନେବି?
ନା।
ଯିବ ବୋଲି କୁହ ପୋକଶୁଙ୍ଗା ବୁଲେଇ ନେବି? ଖାଇବା ପଖାଳ ଖାଇଛି।
ଓହୋ। ପଖାଳକୁ
ପଖାଳକୁ ଆଳୁଚପ, ବାଇ-ବାଇଗଣ ଆଳୁ ସିଜା।
ଆଉ ତମ ଆଡେ ବର୍ଷା ପବନ ହଉଛି? ବର୍ଷା ପବନ ହଉଛି? ତା ଆଡ଼େ କିଛି ବର୍ଷା ପବନ ନାହିଁ। ସ୍କୁଲ ଛୁଟି ସ୍କୁଲ ଛୁଟି ହେଇଗଲା? ହ
ମୁଁ ଜାଣିନି ତ?
ସ୍କୁଲ ଛୁଟି ଅଛି ନା ଖୋଲା ହେଇଛି?
ମୁଁ କେମତି ଯାଇଁଲି ମ? ଜାଣିନି।
ଦେଖିଥିବେ, ଦେଖିନ?
ନାଇଁ ମୁଁ ଆସିକି ନଅଟା ବେଳକୁ ଶୋ ଖାଇକି ଶୋଇପଡିଛି।
ତୁମ କମିଗଲା ମୁଣ୍ଡ ବିନ୍ଧା?
ମୁଣ୍ଡ ବିନ୍ଧା ପଡୁଛି, ମୋର ଯୋଉ ଜଙ୍ଘ ଗୁଡା କଣ ପିଡା ହଉଛି।
ହଁ ଯାବତୀୟ ଅଳିଆ।
କେ ତିନ ଦିନ ହେଲା ହେଳା ବାଁଆ ପଟ ଜଙ୍ଘ ଗୋଡ଼ ବସି ପାରୁନି? ହୁଁ ତମଠୁ କମ ଯେ ତମଠୁ କମ।
ଆଉ ଘରେ ସବୁ କଣ କରୁଛନ୍ତି?
ଉଁ?
ଘରେ ସବୁ?
ଘରେ ସବୁ ଟିଭି ଦେଖୁଛନ୍ତି। ବୋଉ, ପୁଅ, ବାପା
ହ ଭଲ ଅଛି।
ଝିଅକୁ ତାଙ୍କ ଗାଁରେ କଲ୍ କଲନି?
ହୁଁ।
କଣ ହୁଁ, ଭିଡିଓ କଲ କରିଥାନ୍ତ ଦେଖିଥାନ୍ତ ଝିିଅକୁ। ପଚାରୁଚ କଣ?
ଭିଡ଼ିଓ କଲ୍ କରିବି?
ହୁଁ ଭିଡିଓ କଲ୍ କରିଥିଲେ ଝିଅକୁ ଦେଖିଥାନ୍ତ।
କଣ ଭିଡିଓ କଲ କରିଥିଲେ ଦେଖିଥାନ୍ତି?
ଝିଅକୁ।
ବୁଝିପାର ଉଁ
ଉଁ?
ହଉ।
ରୋଷେଇ କଁ ହେଇଛି?
ରୋଷେଇ ଆଜି ଭାତ ସିଝା ସିଝି ପୋଡାପୋଡି ତତା ତତି ଭଜା।
ବିଜି ଅଛ ଆଉ କଁ କଥା ହଉନ କ୍ଲିଅର ଆଉ ଘଣ୍ଟେ ପରେ ଭାବିକି କହୁଛ।
ଉୁଁ ଭାତ କହୁଛି ତ ସୁବୁନି ବୋଧେ। କଲି ଭାତ ଆଉ ଆଳୁ ସିଝା ଟମାଟୋ ସିଝା। ନାଇଁ ଭାତ ଡାଲି ଟିକେ ପନିର ଛତୁ ଆଉ ଚିଲ୍ଲୀ କୋବି ଆଉ
ମାଗେଣା ନା ପଇସା ଦିଆ?
ମାଗେଣା।
ଉୁଁ ଆଜି ରଜ ପାଳି ଦଉଛ ଆଉ।
ହୁଁ। ଟିକେ କେ ସୋୟାବଡ଼ି କୋପତା। ସୋୟାବଡ଼ି କୋପ କୋପତା।
ହେରା କେନ୍ତି ହଉଛି?
ସେଇଟା ସୋୟାବଡିକୁ ସିଝେଇକି ତାପରେ ତାକୁ ଆଁ ଗିଲ୍ ଟରିଙ୍ଗ୍ ଗିଲ୍ ଟର କରିକି ତାପରେ ତାକୁ ଆଳୁ ସିଝା ମସଲା ହେକା ଦେଇକି ତାକୁ ଛଣା ହବ।
ୟୁଟ୍ୟୁବୁ ରୁ ଦେଖି ଦେଇଛ ନା ବ୍ଲଗ୍ ଦେଖିଥିଲ କାହାର?
ଦେଖିଥିଲି ଗୋଟେ ଏଇ ୟୁଟ୍ୟୁବୁ ରୁ।
ହୁଁ ନହେଲେ ତମ ମନକୁ ଏଁତି କିଛି ଆସିବନି ନା?
ମନକୁ କିଏ କୋଠି ଲାଗିଛି କେହି ତ ମନୁକୁ କରୁନାହାଁନ୍ତି ତ ଆଉ ମୁଁ କଁ କରିବି ମନୁକୁ। ହ ହୁଁ ହଁ ଉଦ୍ଭାବନ ନା ଇଠେଇଁ ଉଁ ଆ କଁ ପରେ ହେଇଯିବ ତ?
ମୁଁ ଗୋଟେ ଏବେ କରିଛି ମୁଁ କୋଶଳା ଶାଗ କଷା ଆଇଲେ ଟେଷ୍ଟ୍ କରିବ। ପୁକୁ ଶୁଙ୍ଗା ଶାଗ କଷା
ପୋକ ଶୁଙ୍ଗା କାହିଁକି ଶାଗୁଆନୀ ପତ୍ର କରୁନ।
ଉୁଁ ଶାଗୁଆନ ପତ୍ରଟା ଟିକେ ମୋଟା ହେଇଯିବ ନା ସିଝିବନି।
ଉୁଁ ତାକୁ ତ ପ୍ରେସରରେ ସିଝେଇ ଦବୁ ସିଝିଯିବ।
ନାଁ ନାଁ ପ୍ରେସର ବି କାମ କରିବନି। ପତ୍ର ଟା ଟିକେ ମୋଟା ନା ତାପରେ କଲରା ଖଟା।
କରୁନ। କଲରା ଖଟା କେଁତି ହଉଛି କଲରା ଖଟା କେଁତି ହଉଛି?
କଲରାକୁ ଛେଚି ଦେଇକି ଚିନି ଲୁଣ ପକେଇକି ନିଆଁରେ ପୁଡି ଦବ ପୁଡି ଦେଇ ଖରାରେ ଶୁଖେଇବ।
ହଁ।
ଆଉ ତାପରେ ଚାଟି ଚାଟି ଏମିତି ଖାଇବ ଯେମିତି ପାଟିରୁ ଛାଡିବନି।
ଇସ୍ ଚାଟିିିଥିଲ ବୋଧେ?
ଆଁ ମୁଁ କେବେ ଚାଟିନି ତମେ ଚାଟିବ ବୋଲି ରଖିଦେଇଛି।
ତମେ ଆଗ ଚାଟ ତାପରେ ଏ ଚାଟିବ। ତମେ ଆଗ କାମ ତମେ ଆଗ ଖାଅ ଟେଷ୍ଟ୍ କର କେମିତି ଲାଗୁଛି କଣ।
ତମର ଛତିଶ ପ୍ରକାର ରୋଗ ନା ସେଥିପାଇଁ ମୁଁ ତମ ପାଇଁ ରଖିଦେଇଛି।
ହୁଁ।
ବୁଝିଲ?
ହଉ।
ଛତିଶ ପ୍ରକାର ରୋଗ ନା ତମର।
ତାପରେ
ତାପରେ ଆଉ କୁନା
କୋଉଟି ଅଛି ନେଟୱାର୍କ ନାହିଁ। ତମେ କୋଉଠି ଅଛ ନେଟୱାର୍କ ନାହିଁ।
ହାଲୋ।
ହଁ କି ଗାଁ ଯେ ନେଟ ନେଟୱାର୍କ ନାହିଁ ଆଜି ଯାଇଥାନ୍ତି ଯେ କଣ ମୁଁ ବୋଉ କହିଲାଣି ଆଇକି ଦେଖି ଯିବାକୁ। ଆଇକି ଦେଖିକି ଆଇଲେ ଯିବି ସନ୍ଧ୍ୟାଳକୁ ଯାଇଥାନ୍ତି ଯିବି ହେଠିକି ସନ୍ଧ୍ୟାଳକୁ।
ଆସୁନ ହେରି ଟ୍ୟୁସନ ବନ୍ଦ ହବ ପଇସା ତାପରେ ଦେବେନି ନାମ
କାଇଁ ଗୋଟେ ଦିନ ବନ୍ଦ ହେଇଗଲେ ପଇସା ଦେବେନି ଆଉ। ହୁଁ ଖଟୁଛୁ ଯୋଉ ଯାହା ତ ଖଟୁଛୁ ଯୋଉ ପରିସ୍ ଶ୍ରମ କରୁଛି ଏଥିର ପୁଣି ଯୋଉ ପଇସା ଖାତା ଗୁଡା ଏ ହେଁ ନେଇଯାଇଥିଲେ ଟିକେ ଖାତା ଗୁଡା ଦେଖିଦେଇ ନଥାନ୍ତ।
ହୁଁ ମୁଁ ଜାଣିନି ଯେ ଦୁଇ ବଦଳରେ ପାଞ୍ଚ ଦେଇଦେବି ଆକାଶକୁ ଦେଇ ସେ କଣ କରୁଛି କି ବସିକି ଖାତା ଦେଖିବ।
ସିଏ ଏଇନୁ ଯାଇନି ବା ସାରଡୁ କହୁଛି ଛୁଟିରେ ତ ମୁଁ ଗାଁ ଆଡ଼େ ଆଇଲି ଖାତା କେତେବେଳ ଦେଖିଥାନ୍ତି ଆଉ।
ହଁ ତମେ ତ ପିଲାଙ୍କୁ ଯୋଉ ଉ ଚାଟା ଜିପିଟୁ ମାରିକି ଦେଇଛ ସେ ତ ଚାଟା ଜିପିଟୁ ମାରିକି ଆସିଥିବେ ଘରେ ଲେଖି ଲେଖିବେ ବୋଲି ଜାଣିଛନ୍ତି ଆମ ଦିଦିଗୁଡ଼ା ଚାଟ ଜିପିଟିରୁ ମାରୁଛ
ନାଇଁ ନାଇଁ ପଛରେ ଯୋଉ କୋଶ୍ଚିନ ଗୁଡ଼ା ସବୁ ହେଲା ଚାଟ ଜିପିଟି ରୁ କରୁନୁ ତ ଆଉ।
ହୁଁ ପିିଲ ଚା ପିଲା ହୁଁ ମାଷ୍ଟର ଆଉ ଟିକେ ଚାଲାଖ। ନାକି।
ହଉ।
ଆଉ ତାଲେ ଆସିବନି।
ତ
ଆଜି ଆସିବନି ତାହେଲେ।
ଆଜି ସନ୍ଧ୍ୟାବେଳେ ମୁଁ ଯାଇପାରିବିିନି ଏକା ରାତିରେ କିଏ ଯିବ?
ହୁଁ।
ସାଢ଼େ ନଅଟାରେ ଯାଇକି ପହଞ୍ଚିବ ମୁଁ ଏକା ଯାଇ ପାରିବିନି।
ସାଢ଼େ ସାଢ଼େ ନଅଟାରେ କଣ ଆସିଲେ ଏଇ କୋରଡାଠୁ ପହଞ୍ଚି ପାରିବୁନି?
ଚାଲି ଚାଲି ପଳେଇବି ଏଇଠୁ ଯିବାଟା ଭାରି କଷ୍ଟ। ଟ୍ରେନରେ ଏକା ଯିବି ପୁଣି ରାତିରେ କିଏ ଯିବ ମୁଁ ଯିବିନି।
ହୁଁ ଏପଟୁ କେତେ ଆସୁଥିବେ ନୂଆଗାଁ ର?
ଆଇଲେ କଣ ହେଇ ଗଲା ଏଇଠୁ ଯାଇ ପାରିବିନି। ମୁଁ କାନ୍ଦୁଛି। ଅଞ୍ଜେଲେ ବାର୍ଡ।
ସେ ଆକାଶ ଏଇ ଯୋଉ ନରସିଂହରରେ ରହିକି ନର୍ସିଂ ସିଷ୍ଟର ନମ୍ବର ଗୋଟେ ଆଣିଛି ହେରି
ହେଇଥିବ।
ହୁଁ ଇଂଷ୍ଟା ରିଲସ ଛାଡିଥିଲା ତ।
ହେଇଥିବ ମୁଁ ଦେଖି ହୁଁ ହୁଁ। ହଁ ଆମେ ସବୁଦିନ ଅପେକ୍ଷା କ ହଁ ଯାଇଥିଲୁ ସେଆଡେ଼।
କୁହମ ରଜ ଉପଲକ୍ଷେ ହେ।
କାଇଁ ମୁଁ ଦେଖିନି, କଉତାଙ୍କର କୋଉ ଭଲ୍ଗ କୋଉ ବ୍ଲକ ରେ କଦଳୀ ଆସେ? କୋଉଠି ସେମାନେ ପଢୁଥିବ ତାଙ୍କର ଥିବ। ମୁଁ ଜାଣିନି।
ନର୍ସ ମାନେ ନାଚୁଥିଲେ।
ହୁଁ, ହଁ ହେଇଥିବ ତାଙ୍କରଆଉ। ତାଙ୍କର ତ ପ୍ରାୟ ଟାଇମ୍ ସବୁ ଅକେଜନ୍ ରହୁଛି। ମୁଁ ଖାଲି ଏବେ କଥା
ଆଉ ଘରେ ଏବେ କିଏ କିଏ ଅଛନ୍ତି?
ଘରେ ଭାଉଜ ଯାଇସନ୍ତି ଡ଼ିଉଟି। ଭାଉଜ ଯାଇସନ୍ତି ଡ଼ିଉଟି ଆଉ। ତା ଭାଇ ଅଛି, ପୁଅ, ଝିଅ ଆଉ ପୁଅ ଝିଏ। ଝିଅ ଫୋର୍ କ୍ଲାସ୍ ପଢ଼ୁଛି। ଆଉ ପୁଅଟା ବର୍ଷେ ବାର ମାସ ପନ୍ଦର ମାସ ହେଇଥିବ। ତାଙ୍କ ମା ଅଛନ୍ତି, ମାନେ ଭାଉଜଙ୍କ ମା ରହୁସନ୍ତି।
ହୁଁ।
ଯଶାଙ୍କ ଭଳିଆ ଦୁଷ୍ଟ ନୁହେଁ ବାକି ଆଉ ଯଶାଙ୍କ ଭଳିଆ ଦୁଷ୍ଟ ନୁହଁ। ଖାଇଦଉଛି, ଭଲରେ ଭଲରେ ଉୁଁ ଯଶାଙ୍କୁ ତ ଦି ବର୍ଷ ହେଇଛି। ସେ ଏମିତି ଦୁଷ୍ଟ ହଉଛି କହିରେ କଣ।
ଆରେ ଆମ ଝିଅ ତ ପ୍ରଥମେ କିଛି ହଉନଥିଲା ଏବେ ତ ଅଳି କରୁଚି। କାନ୍ଦିକି ଗଢୁଛି। ଯଦି ମୁବାଇଲ୍ ଦବନି, ଗାଣ୍ଡି ଟେକିକି ସୁଉଚି।
ଆ ହଉ ଅସୁ ଅସୁବିଧା କଣ? କିଛି ଅସୁବିଧା ନାହିଁ। ସେଆ ତଁ ଅସୁତୁ ଉଁ କଉଁଦିନ କହିଥିଲା ମ ତମକୁ
ଘଉ ଦିଲା ସେ କାଲି। କଣ ମ ଆଉ ତମ ଭାଇ ଆଇନାହାଁନ୍ତି?
କୁହ ସେ ଆସେନି ତ। ତାର କଣ କାମ? ଆସେ ପରା
ଝାଡା ଝାଡା। ଆକାଶ ଆଡେ ଅନେଇକି ବଇଥିଲା ମସଲା ବରା ଖାଇବ ବଲି। ନାଇଁ ବାହାରିନି।
ବାହାରନୁ, ରଜଠିକି ପରା ଆଡ଼ମିସନ୍ ହୁଏ।
ହୁଁ।
ରଜ ଠିକି। କାଳୁଟା ଦେ ହଉ
ହୁଁ।
ରଜ ଠିକି-ଇ-ଇ
ହଉ ରଖ।
ଅଁ ରଖୁଛି।
ହୁଁ।